ହେଉ
ହ୍ୟାଲୋ ହଁ ଶୁଣ ଶୁଣାଗଲା।
ଆଚ୍ଛା। କେମିତି ଅଛନ୍ତି।
ଭଲ ଅଛି ଆପଣ।
ହଁ ଭଲ।
କଣ କରୁଚନ୍ତି।
ଏଇ ସନ୍ଧ୍ୟା ସାରିକି ବସିଚୁ ଆଉ ଆପଣ।
ବି ଏ ବାହାରକୁ ବାସ୍ ଯାଇଥିଲି ଖାଇବାକୁ ଏବେ ଆସିଲି।
ଆଚ୍ଛା।
ସନ୍ଧ୍ୟାଳେ କିଛି ଖାଇବେନି ହଁ ହଁ।
ଆଚ୍ଛା ଏଇ ଖରାରେ ଦିନେ କପାଇଁ ଏତେ ଫାଷ୍ଟ ଫୁଡ ଖାଉଚନ୍ତି।
ନାଇଁ ମୋର ନା କେବେଠୁ ଗୁପଚୁପ ଖାଇବାର ଇଛା ଥିଲା। ଦି ଦିନ ତ ତିନି ଦିନ ବର୍ଷା ହେଲା ବହୁତ ଜୋରେ ଯାଇ ହେଲାନି। ଆଜି ଗୋ ଟେ ଦିନ ମୁଁ କହିଲି ଖାଇ ଦେଇକି ଆସେ ଆଉ କେତେ ଦିନ ରହିବି ଇଛା ର ମାରିକି।
ଆଛା ଗୁପଚୁପ ହେଲେ ଆମ ଚଳିଯିବ ନା ଏ ଯୋଉ ଏଗ ରୋଲ ହଉ କି ଚାଉମିିନ ହଉ ଏଇ ଖରା ଦିନରେ ଗୁଡା ଖାଇବା କଥା ନୁହଁ।
ମୁଁ ଆଇଁଷ ଖାଏନି।
ଆଚ୍ଛା ପୁରା ଭେଜିଟେରିୟନ।
ହଁ ନାଇଁ ମୁଁ ଚାରି ବର୍ଷ ହବ ଛାଡି ଦେଇଚି ପୁରା ଭେଜିଟରୀୟନ୍।
ଆଛା ହଁ ଭଲ ମୁଁ ଏବେ ମ୍ୟାଗି ଖାଇଥିଲି।
ଆଛା ଆଛା।
ହଁ।
ଉଁ ହୁଁ। ତ ଖାଇ ହୁଏନି ଫାଷ୍ଟ ଫୁଡ ଦୋକାନରୁୁ କାହିଁକି ନା ସେ ଆଇଁଷ ଫାଇଁଷ ମିଶେଇକି କରନ୍ତି ବହୁତ ଖୋଜି ଖୋଜିିକିନା ଖାଲି ଭେଜ ଖାଇବାକୁ ପଡେ ଖୋଜି ମୁ ମୋ ବି ଯଦି ନନଭେଜ ମିଶେଇ କରୁଥିଲେ ମୁଁ ଖାଏନି ମିଶା ମିଶି ହଉଥିବ ଯେତେ ହେଲେ ବି।
ହଁ ଯାହାଲେ ମିଶା ମିସି ହେବେ।
ହୁଁହୁଁ। ଆ ଟାଇମ ବି ମିଳେନି ମ ମୋର ଟୁଏଲ୍ଟ।
ଟୁୱେଲ୍ଥ ପଢ଼ୁଚନ୍ତି ଆଛ। ହଁ ନାଇଁ ମୁଁ ପି ଜି କରୁଚି।
କେଉଠି।
ମୁଁ ଡିଷ୍ଟାନ୍ସ ରେ କରୁଚି ଘରେ ଅଛି ଏକ ନ
ଆଚ୍ଛା ଆଚ୍ଛା। ତ କାଇଁ ପି ଜି ସ୍ ସେ ତ ଆଉ କଣ କମ୍ପିଟେଟିଭ ବଗେରା ପଢୁଛନ୍ତି କି।
ହଁ ହଁ କମ୍ପିଟେଟିଭ୍ ପଢ଼ା ଚାଲିଚି।
ଆଚ୍ଛା ଆଚ୍ଛି ଭଲ।
କିଛି ନା କିଛି ଚାହା ହେଲେ ବି ତ୍ରୁଟି ରହିଯିବ।
ଉଁ ମୋ ଦିଦି ବି ଏବେ ଘରେ ରହିକି ପଢୁଚି। ହଁ ଆଉ ଘରେ ସମସ୍ତେ ଭଲ ଅଛନ୍ତି। ହଁ। ସିଏ ଦେଇଥାନ୍ତା ଏସ୍ ଏସ୍ ସି। ସେ କହିଲା ଯେମତି ହେଲାଣି ଏସ୍ଏସ୍ ସି ପାଇବିନି ମୁଁ, ଜେନେରାଲ କ ପାଇଁ ସିଟି ନାଇଁ କହିଲେ ଚଳେ।